ହେ କାମ କର କଣ ତାକୁ ଖାଇବାକୁ ଦେ
ବାପା ଆ ଗାଧେଇ ସାରିଲେଣି? ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ।
ହଁ କଣ ଆପଣ ଫ୍ରି ଅଛନ୍ତି?
ହଁ ଫ୍ରି ଅଛି କୁହନ୍ତୁ।
ଆଉ ସକାଳୁ କଣ ଉଠିଲେ ଆଜି କେତେବେଳେ?
ଉଠିନିନି ମୁଁ ଚାର ଟାରୁ।
ମାନେ ରାତି ଚାରିଟାରୁ ଉଠିଲେଣି? ଏତେ ଜଲଦି କେମିତି ନିଦ ଭାଙ୍ଗି ଯାଉଚି ତମର?
ମୁଁ ପାର୍କ ଯାଏ ଚାଲିବାକୁ ତ ଫୁଲ ଦି ଟା ଆଣେ ମୁଁ ସେଇଥିପାଇଁ ନିଦ ମୋର ଭାଙ୍ଗିଯାଏ ଅଭ୍ୟାସ ହେଇଗଲାଣି।
ତାହେଲେ ରାତିରେ ବୋଧେ ଜଲ୍ଦି ଶୋଇ ପଡୁଛନ୍ତି?
ନା ଶୋଇଲା ବେଳକୁ ଏଗାରଟା ବାରଟା ହେଇଯାଉଛି।
ଏଗାରଟା ବାରଟା ଶୋଇ କେମିତି ଆପଣ ରାତି ଚାରିଟାରୁ ଉଠି ପଡୁଛନ୍ତି ନିଦ ଭାଙ୍ଗି ଯାଉଚି ତମର?
ଆମ ଦାୟିତ୍ୱ ଅଛି ନିଦ ମନକୁ ଭାଙ୍ଗିଯିବ।
ଦାୟିତ୍ଵ କଣ ସେମିତି କଣ ଏଟା ଆପଣ ଅରଜେଣ୍ଟ କାମ ଅଛି, ଏଟା ସାଧା କାମ ସବୁଦିନିଆ କାମ।
ଆପଣଙ୍କ ଫୋନ ଟା କାଇଁ ଚଡ୍ ଚଡ୍ ହୋଉଛି?
ଏଇ ଫ୍ୟାନ ବୁଲୁଛି ଏଇ ଫ୍ୟାନ।
ଆଚ୍ଛା ଆଚ୍ଛା ଆଉ ମୁଁ କହୁଥିଲି କଣ କି ଆମେ ତ ରାତି ଦଶଟା ବେଳେ ଶୋଇକି ଆମର ଛଅଟା ବେଳେ ନିଦ ଭାଙ୍ଗୁଚି। ତମେ ଏଗାରଟା ରାତିରେ ଶୋଇକି କେମିତି ରାତି ଚାରିଟାରେ ନିଦେ ଭାଙ୍ଗୁଛି ତମକୁ ନିଦ ଦିନରେ ତାର ସୋଇପଡୁଚ ବୋଧେ?
ମୋର କୋଉଦିନ ଫାଙ୍କା ହେଲେ ସୁଏ ନହେଲେ ନାଇଁ। କାମ ଥିବ ଯଦି ଶୋଇତେ ଟାଇମ କେତେବେଳେ?
କଣ ଏମିତି କାମ ତମର ଏମିତି କାମ ଏତେ ଖାଲି ରୋଷେଇ ବାଷ କରିବା ଏୟା ତ କାମ ଆଉ କଣ?
ରୋଷେଇବାସ ଲୁଗାପଟା ସଫାସଫି ଆଉ ଭଲ ମନ୍ଦ କାମ ନହିଁ ନା ଘର କରି ବା ଦୁନିଆ ଜଞ୍ଜାଳ କାମ। ଖାଇବା ପିଇବା ଜଣେ ଜଣେ ଖାଇବେ ତାଙ୍କୁ ଦବାକୁ ପଡିବ ଫେର ବାସନ ଉଠ ଉଠେଇଆକୁ ପଡିବ କଟାକଟି ବଟା ବଟି କାମ ନାଇଁ ନା। କାମ ସ୍ତ୍ରୀଲଙ୍କଙ୍କର ଦୁନିଆ କାମ ଆଉ ଗୋଟିଏ ଧନ୍ଦାରେ ପଳେଇବେ ଆଉ କଣ ତାଙ୍କର ଦାୟିତ୍ଵ।
ଆଚ୍ଛା ଆଚ୍ଛା ତାହଲେ ମାନେ ଘରେ ସବୁ କାମ ଧନ୍ଦା କଲା ବେଳକୁ ତେଣୁ ଟିକେ ଯାହା ହେଲେ ସକାଳୁ ଉଠିଲେ ଇଏ କଲେ ଠକୁ ର ପୂଜା ହବ, ଜଳଖିଆ ତିଆରି ହବ, ଗାଧୁଆବେଳ ପାଇଁ ମିଲି। ଚାରିଟା ବେଳେ ଫୁଣି ଚା ଫାହା ଟିକେ କରିଥିବ ରାତି ଖାଇବା। ତ ହଁ କାମ ଅଛି ଘର ଖରିକିବା ଲୁଗାପଟା ସଫା କରିବା ବୋହୁତ୍ କାମ ଅଛି ହଁ।
ହୁଁ।
ଜଣା ପଡେନି ଘର କାମ ଛୋଟିଆ ଛୋଟିଆ କାମ କିନ୍ତୁ ବୋହୁତ୍ ସମୟ ଲାଗେ।
ଆଉ ସ୍ତ୍ରୀଲୋକଙ୍କର ବେଶୀ ଜଞ୍ଜାଳ କାମ। ଏ କହିବେ କିଛି କାମ ନାଇଁ। ଟୁକୁରୁ ଟୁକୁରୁ ଗୋଟେ ଗୋଟେ କାମ କଲାବେଳକୁ ବୋହୁତ୍ ଟାଇମ୍ ଲାଗୁଛି ଆଉ ଗୋଟେ ଗୋଟେ ରୋଷେଇ କଲାବେଳକୁ ଟାଇମି ମଜା ସକାଳେ ଖାଇବେ ତିଆରି ହବ, ପୁଣି ଗାଧୁଆ ପାଇଁ ଖ କଟା କଟି ରୋଷେଇବାସ ଖାଇବା ପିଇବା ସିଏ ଯିବ। ପୁଣି ଚାରିଟା ବଳକୁ ସଞ୍ଜ ସଳିତା ଘର ଓଳା ଲୁକାପଟା ଆଣେ ଭାଙ୍ଗେ। ଦୁନିଆ ଜଞ୍ଜାଳ। ଆଉ ଯେତେବେଲେ ଡେରି ରେ ଶୋଇଲେ ସେ ବେଳୁ ଉଠେଇକୁ ପଡିବ।
ଆଉ ପୁଅ ପିଲାଙ୍କର କଣ ସେ ଗୋଟେ କାମ ରେ ବାହାରି ଗଲେ ସେ କାମ ସାରିକି ଆଇଲେ। ଏଇ ସଉଦାପତ୍ର ଟିକେ ଆଣିବେ କି ପରିବାପତ୍ର ଟିକେ ଆଣିବେ, ଏଇସବୁ କାମ ପୁଅ ପିଲାଙ୍କର ତ ତାଙ୍କର କିନ୍ତୁ ସମସ୍ତଙ୍କର କଷ୍ଟ ଅଛି। ବଷ୍ଟା ନାଇଁ କାହିଁକି ହଁ। ଆଉ ଆଉ ତମ ପିଲାମାନଙ୍କର ସବୁ ଦେହ ଭଲ ଅଛି?
ହଁ ହଁ ଦିହ ପା ଭଲ ଅଛି। ଏ ଶୋଇକି ଉଠିକି ସବୁ ମୋବାଇଲ ଖେଚୁଛନ୍ତି ଆଉ କଣ କରିବା? ମୋବାଇଲ୍ ତ ହେଇଯାଇଛି ବଡ ଦାୟିତ୍ ଏତେ ଜିନିଷ ଆଉ ମୋବାଇଲ ଦେଖିବେ ତାପରେ ତା ପଟ ପତ୍ର ଘସିବେ ତାପରେ ଜଳିକା ଖାଇବେ ତାପରେ ଗାଧୁଆ ପଦୁଆ ଭଲ ମନ୍ଦ ଜ ଚାଲିବ ଆଜ୍ଞ ଉଠିକି ମୋବାଇଲ ଟିକେ ଦେଖିବେ ଯାଇକି ତାଙ୍କ ମନ ଶାନ୍ତି ନେଲେ ମୁଣ୍ଡ କାମ କରିବନି ତାଙ୍କର ସବୁ।
ହଁ ଏଇ ମୋବାଇଲ ଟା ବର୍ତ୍ତମାନ ଭାରି ଅସୁବିଧା କରୁଛି, ମାନେ ଅବଶ୍ୟ ମୋବାଇଲ ଟା ନିହାତି ଦରକାର। କିନ୍ତୁ ପିଲାମାନେ ଅଧେ ମାନେ ବେକାରିଆ କଥାରେ ମୋବାଇଲ ଦେଖେ ଇଏ କର ସେଏ କର ଏମିତି ସବୁ କରୁଛନ୍ତି। ଯୋଉଟା କି ବହୁତ ସମୟ ନଷ୍ଟ ହଉଛି ମାନେ ଆଜିକାଲି ମୋବାଇଲ ଟା ନହେଲେ କିଛି କରିହବନି କାରଣ ଆଜିିକାଲି ପାଠ ପଢା ପିଲାଙ୍କର ସବୁ ମୋବାଇଲରେ କାମ ତେଣୁ ବଡ ବଡ ମୋବାଇଲ ସେମାନେ କରି ନେଟ ଫେଟ ପକେଇ ସେମାନେ ସବୁ କାମ କରୁଛନ୍ତି। ଆଉ ତେଣୁ ଏଇ ସ୍ତ୍ରୀ ଲୋକ ମାନେ ସାଧାରଣ ଦେଖୁନ। ଆଜିକାଲି ମୋବାଇଲ ଖଣ୍ଡେ ଖଣ୍ଡେ ଧରି ଘରେ କାମ କରିବା ବି ଭୁଲି ଯାଉଛନ୍ତି ସେମାନେ ମୋବାଇଲ ଧରି ବସ ପଡୁଛନ୍ତି ଆଉ ଟିଭି ଦେଖୁନାହାନ୍ତି ଆଉ ଟିଭି ଦେଖା ଦେଖି କରୁନାହାନ୍ତି ମୋବାଇଲ ଧରି ତାଙ୍କର ସବୁ ଦେଖିଲେ।
ମୋବାଇଲେ ତ ତ ସବୁ ଦେଲାଣି ଆଉ ଟିଭି କଣ ପାଇଁ ଦେଖିବେ ମୋବାଇଲ ର କାର୍ଡ ପକେଇବେ ଟିଭି ର କାର୍ଡ ପକେଇବେ। ଏତେ ଇନକମ ଥିବା ଦରକାର। ଇଲେଟି ବିଲ ଉଠିବ, ଆଉ ସବୁ ରକମର ଦାୟିତ୍ଵ ଏତେ ଅଛି ଆଉ ଟିଭି କାଁ ମୋବାଇଲ ଏଥର ଦେଖିଲେ ଆଉ। ସେଇ ଜିନଷ ତ ମୋବାଇଲ ରେ ଆସିବ ଟିଭି ରେ ଯା ଆସ୍ ମୋବାଇଲ ସେୟା ଆସିବ ଆଉ
ନାଇଁ ମୋବାଇଲ ତାଙ୍କର ଗପିବା ପାଇଁ ଭଲ। ତାଙ୍କ ବାପଘର ହେଲା ବନ୍ଧୁବାନ୍ଧବ ହେଲା ସବୁଆଡ଼େ ତାଙ୍କର ଫୋନ ଲଗେଇ ବସିକି ଗପିଲେ। ଘଣ୍ଟା ଘଣ୍ଟା ଧରି ୟାଡୁ ସିଆଡୁ ଗପ ସବୁ ଗପିବେ।
ଭିଡିଓ କଲ କରିବେ, ଗପିବେ, ଫଟୋ ଉଠେଇବେ। ରେକର୍ଡି କରି ରଖିବେ ସବୁ ରକମ ସୁବିଧା ଟିଭି ର କଣ ଏ ସୁବିଧା ହବ। ଆ ଉଁ। ଏ ପାର୍କ ଯାଉଛନ୍ତି ଚାଲିକି ପାର୍କ ମନ୍ଦିର ପାଖରେ ବସୁଛନ୍ତି ମୋବାଇଲ ଦେଖୁଛନ୍ତି।